ହାଲୋ।
ହଁ!
ଏଇଠି ପୁଅ କୁ ଖୁଏଇ ଦଉ
ଆଉ ରୋଷଇ ସଇଲାଣି?
ନା ଆମର ସନ୍ଧ୍ୟା ଳ ର ସ୍ନାକ୍ସ୍‌ ଏବେ ସମୁଦା ବନୁଛି।
ସନ୍ଧ୍ୟା ଳ ଖାଇବା ଏବେ ସନ୍ଧ୍ୟା ବେଳ ଖାଇବା ଏବେ ବନା ସର୍ଲା। ବନେଇ ସାରିକି ଆସିକି ପୁଅକୁ ଖୁଏଇ ଦଉଛି।
ରାତି ରୋଷେଇ ଏର୍ଯ୍ୟନ୍ତ ହେଇନି।
ନା କିଛି ହେଇନି, ଅଟା ଦଳା ଦଳି ହେଇନି ହବ ଆଉ।
ଖାଇକି ଶୋଉ ଏଗାର୍ ଟା ହଉ--ବ ଆଉ।
ହଁ, ମୁଁ ସବୁ ଦିନ୍‌ ଲେଟ୍।
ଯେତବଳେ ନିଦ ଭାଙ୍ଗୁଚି ମୋର ସେତବଳେ ଉଠୁ।
ଓ ହୋ
ମୋର ନିଦ ଭାଙ୍ଗେ ସେତ----ଳେ ଉଠେ ଆଉ।
ହଁ! ଆଉ ଙ୍କ ଖାଇଥିଲ?
ମୁଁ, ମୁଁ ବନେଇ ଟିକେ ଟୋଷ୍ଟ୍ ବନେଇ ଟିକେ ଖାଇଚି ଆଉ।
ହଁ ହଁ।
ଆଉ କିଛି ଖାଇବିନି ।
ହୁଁ ଚା ଫା ପିୟା
ଜା ହଁ ସଖ ମୁଁ ପିଇବା ଛାଡି ଦେବିନି ମୁଁ ପିଇବା ନେଇଁ ଏଇ ଥର ଟିକେ ଟିକେ କେ କେତବେଳେ କେମିତି ପିଇ ଦୋଉଛି ଇଏ ଜାଣିନାହାନ୍ତି ମୁଁ ପିଇ ଦୋଉଛି ମତେ ନହେଲେ ମୁଁ କହିଲି ଏଇ କେତେବେଳେ କେମିତି ଟିକେ ପିଇ ନହେଲେ ମୁଁ ପିଏନି ଚା।
ହଁ ହଁ।
ଇଏ ଜାଣିନାହାନ୍ତି ମୁଁ ପିଇ ଦୋଉଚି ସେ ଘରେ ନାହାନ୍ତି ସେ ଘରକୁ ଆସିଲେ ମୁଁ ପିଏନି। ଚା ପିଲେ ପାଟି କରନ୍ତି।
ଅହ।
ହୁଁ
ଆ ବୋ
ଆଉ କଣ?
କଣ ଟେ ଘୁଁ ଘୁଁ ହୋଉଚି?
କଲ୍ ଆସୁଚି।
ହଁ ଆମର ସେଇନା ଏଇନା ଗୋଟେ କଲ୍ ଆଇଥିଲା ଯେ ହେଲା ଦି ମିନିଟ୍ ହେଇଚି ସମୁଦାୟ ହେ କଟି ଗଲା।
କଣ କହିଲ?
ମୋର ବି ଏଇନା ଗୋଟେ ଆସିଥିଲା ଯେ ମୁଁ ଆଉ ଉଠେଇଲିନି। ତାର ବୋହୁତୁ କାମ ରହିଯାଉଛି ନା କାମକୁ ଛୁଆ ଧନ୍ଦା କରିକି କେତେବେଳେ ଆଉ ଫୋନ୍ କରିବୁ କାହାକୁ। ଟାଇମ୍ ବି ହୋଉନି ଫୋନ୍ ଫାନ୍‌ କରି ସାମାନ୍ୟ ଦଶ ମିନିଟ କଥା ହୋବୁ ସେତିକି ସମୟ ବାହାର କରିକି ବି କଥା ହେଇହବନି।
ହଁ ପା।
ହଁ ସୁନା ସହିତ କଥା ହେଇଥିଲ?
ନା ମୁଁ କଥା ହେଇ ନାହିଁ। ମୁଁ ବି ଏଇ ଛୁଆ କୁ ରଧ ବ୍ୟସ୍ତ ଟିକେ ରହୁନାହି ତ ଆଉ। ଯିଏ କଲ୍ କରିଛି ଇଏ କରିଛି ସେମିତି ଥିବ ଆଉ।
କାଲିଠୁ ବି ତା ସହିତ ବି ମୁଁ କଥା ହେଇନିଁ ତମୋ ନମ୍ବର ଟା ଅଛି ବୋଲି ମୁଁ ଭାବେ କଣ ତମ ସହିତ ଟିକେ ଆଗେ କଥା ଯାଇଛି ତ ତମେ ବ୍ୟସ୍ତ ଲୋକ ତମେ ନା। ଆଉ କେତେବେଳେ ଫାଙ୍କା ହୋଉଛ ଟିକେ କଥା ହେଇଯାଏ ପଛରେ ପଛରେ ତା ସହିତ କଥା ହେବି ତା ସହିତ ପଛରେ ଭାବିଲା ବେଳକୁ ଆଉ ଟୋ
ତାର ଏକ୍ଜାମ ଅଛି ଆଉ।
କଣ କହୁଥିଲା? ଅଁ। ଏଇଆ ଭାବିକି ପଛକୁ ଲଳେଇଲା ବେଳକୁ ଆଉ ଲଗେଇ ପାରୁନି କି ବସ୍ତ ଉ ବି କଥା ହେଇପାରୁନି। ହ ଆଉ ଆଉ ଘରୁ କୁ ଏଇନା ଆସିନ?
ଘରକୁ ନା। ଦଶ ବାବା ହବ ଯଦି ଯିବି ନ ହେଲେ ନାଇଁ ସେମିତି କିଛି ଜାଣିିନାହିଁ ଘରେ ଯାହା କହିବେ।
ହଁ ଛୁଆ ଧରିକି ବି ଆସିଲେ ଭାରି ଇଏ ଯେ।
ହୁଁ।
ହ ହଁ
ମୁଁ ରହିଥାନ୍ତି ଯାହା ରଜ ପରସାରିକା ମତେ ମୋ ଘରେ ଗୋଟେ କହୁଥିଲେ ରଜ ପରସାରିକା ରହ। କାଲି ଆସିଥାନ୍ତି କହନି ମୁଁ ତ ବାଉଳି ହେଇକି ପଳେଇନି ମୁଁ। ମୋ ପାଇଁ କିଛି ନାହିଁ ମତେ ଯୁଆଡେ ବୁଲୁ ବୁଲୁ ଚାଲିଲୁ ଖାଇଲୁ ମୋର କଣ ଅଛି। ଏଇ ଛୁଆ ପାଇଁ ଛୁଆ ଟା କେଁ କେଁ ଗରମ ଟିକେ ସହି ପାରିଲା ନାଇଁ। ହଁ ବା ଗରମ ଟିକେ ଶହ ପାରିଲାନାଇ ମତେ ବିରକ୍ତି ଭର ଲାଗିଲା ବୋଲି ଆସିନି କଣ କରମି ତାକୁ ଏତେ ଧରିକି ପଆଡେ ବୁଲେଇବୁ ଇଏ କରିବୁ
ସେଇୟା ନୁହଁ କି ତାପରେ ଡର ଲାଗିବ ବି ରହିବା ପାଇଁ ଡରିବ କୁଆଡୁ କଣ ହବ ଭଲ ମନ୍ଦ ଘରେ
ଗଲା ବିରକ୍ତି କରର ଆମେ ଆମେ କିଛି କିଛି ନହିଁ ଆମେ ଯୋଉଠି ପଡିନ ସେଇଠି ଶୋଇବୁ ଯାହା କରିବୁ କରିବୁ ଏଇ ଛୁଆକୁ ଧରି କୁଆଡେ କଣ କରିବି ଆଉ ତ ଯୋଉଠି ପଡିନି ନା ସେଇଠି
ଟିକେ ବର୍ଷା ଉଠେଇଲି ଆଣି ଲାଇନ କଟେଇ ଦଉଛି କଣ କରିବ।
ହଉ।
ଛୋଟ ଛୁଆ ଆଉ ସ ବିଞ୍ଚୁଥିବୁ ଅଛି ହଇରାଣ ହଇରାଣ ସେବେ ହଲା ନା ସମସ୍ତେ ହେଲାଣ
ହଁ ବା।
ଶୋଇ ପୁଡିବ ଯଦି ତ ଗଲ କଥା ନ ଶୋଇବ ଯଦି ପୁଣି ତାକୁ ବସିକି ଧର ଇଏ କଣଉ
ସେଇବା ଇଏ ଟିକେ ଗରମ ହେଲା ମାନେ ଉଠିବ ଇଏ ଶୋଇବନି।
ଆମ ତ ମୋ ଝିଅ ସେମିତି ଛୁଆବେେଳେ କରବା ଆଉ ପ୍ୟାନ ଦେଇେଇକ ଦେଇ ଦେଇେଇକା ଥଣ୍ଡା ଧରଲା ତାକୁ ଆଉ ମୋ ଝିଅ ମାର୍ଚ୍ଚ ମାସରେ ହେଲାାନି ମାର୍ଚ୍ଚ ମାସରୁ କଣ ସବୁ ଗରମ ହେଇଥିଲା କିି ଏତେ ଗରମ ତାପରେ ଛୁଆ ଟା ଜନ୍ମ ହବା ପରେ କହିବେ ଫ୍ୟାନ ଟୋଟାଲି ଦେବେନି। ଆଉ ସେ ଜମା ଶୋଇବନାାନ ଫ୍ୟାନ ନଦେଲେ ଫାନ ଦେଲେ ଧୀରେ ଧୀରେ ଦେଇ ଦେଇେଇ ଦେଇ ଦେଇକ ଖରା ଗରମ ହେଲା ଫାନ ଜୋରିଦଲେ ଜୋର ଦେଲା ବେଳକୁ ତାକୁ ଦି ଚାରି ମାସ ଟୋଟାଲ ଟା ଦେହ ଖରାପ ହେଲାନି। ତାପରେ ତ ଲାଗିଲା ଲାଗିଲା ଥଣ୍ଡା ଯେ ଥଣ୍ଡା ପ୍ରତି ମାସ ଥଣ୍ଡା ସେଇ ଦିନଠୁ ଜାଣିବୁ ଯେ ଥଣ୍ଡା ଥଣ୍ଡା ଥଣ୍ଡା ଏପର୍ଯ୍ୟନ୍ତ ଏ ଥଣ୍ଡା ଧରୁଛି ତାକୁ ଏଇଠି ମସଲା ଥଣ୍ଡା ନାଇଁ ନହେଲେ
ହୁଁ।
ଧବା
ସେଇବା ହଉ କଣ? ଥଣ୍ଡା ଛୋଟିଆଛୁ ଆଉ କଣ କରିବୁ
ଭଜା ଟିକେ କଲି ରୁଟି ଆହୁରି କରିି ମୁ କହିଲି ରୁଟି ଆହୁରି। ଗଲେ ନା ଗଲେ ଆରେ ରୁଟି କରିବି। ସେଆଇ ଲଣି ମୋଜି ହଯାଇ ତ ଲ ସିମ୍ପଲ ଘର ଆଡେ ଯାଇଥିଲା ଯେ ଏଇନାଗ ଆଇଲା ଆଇଲା ଯେମତି ମତେ ଦେଖିନି ମାଡ ହ ଏତି
ଆମ ସେଇ ରୁଟି ଆ ଗୋଟେ ଆଲମା କରିବୁ ତ ଆଉ ରୁଟିଟଲ ସାଙ୍ଗେ ହବ କେତେ ସମୟ ଲାଗିବା। ରୋଟି ଲଆା ତ ସହି ନା
ହଁ।
ଟାଇମ ଲାଗିବ ଯେ ଏତେ ଯେ ଏତେ ବସ୍ତ କରାହବ ତ ଆଉ
ହୁଁ ଆଙ୍କର ଶୀଘି୍ର ନକଲେ ଖାଆନ୍ତୁ ପଛ ଡେରିରେ କିନ୍ତୁ କହିବେ ଶୀଘ୍ର ଘର ଏଇଠି ବୋଉ ନାହାନ୍ତି ବୋଲି ମୁଁ ଟିକେ ଡେରି କରିଦେଉଛି ତା ଡେରି କ ହବନାଇଁ ବି କେମିତି ସବୁ କାମ କରିକି ତାପରେ ଛୁଆ ଆସୁଛନ୍ତି ଟିଉସନ ତାଙ୍କୁ ପଢେଇ ୁଡାକି ଛାଡିକି ସାଢେ ଛଅଟା ହଉଛି ତୁ ଟିକେ କଣ ଖା ଛୁଆକୁ ଖ କହିଦେଇ ତା ଭିତରେ କଣ ଆଡୁ ସଡୁ କାଟା କଟି କରିକି ବସା ତାପରେ ଆଉ ରୁଟି ଟା ଥକା ଲାଗିଲା। ଏ ସାତ ଆଠଟା ଖଣ୍ଡେ ଆସୁଛନ୍ତି।
ହ
ଏ ଆଜି ରଜ ପାଇଁ ଅଳ୍ପ ଆସିଥିଲେ ଏ ଯାଇଛନ୍ତି ଆାର ଅଧା ମାମୁଁ ଘରକୁ ଆସି ନାନ୍ତି।
ହୁଁ ଭଲ ଯାହା ହଉ ତ ମତେ ତ ଗୋଟେ ଲାଗିଛ ଆଉ
ଭଲ ଯେ କିନ୍ତୁ ଏଇଆ ମତେ ବା ଟିକେ ପ୍ରୋବ୍ଲେମ ହଉଛି ବୋଉନାହାନ୍ତି ନା ଏକାଠଆ ଟେ ତାଙ୍କୁ ଦି ଦି ଘଣ୍ଟା ନହ ଦେଢ ଘଣ୍ଟେ ଦେଢ ଘଣ୍ଟା ପଢେଇକି ତୁ ବାଦ ନଅଟା ପରେ ହେଲା ବେଳକୁ ଯାଇକି କଣ କଲା ବେଳକୁ ତୁ ଆଡେ ପୁରା ମାନେ ଦେହ କଣ ହେଇଯାଉଛି ପରା ଦିନ ଟା ନା କାମ କଲା ବେଳକୁ ଆଉ ସିଏ ଥିଲେ କଣ ଏପଟେ କାମ ଟିକେ କରିଦେଲା ବେଳୁ ମୁଁ ଏପଟେ ଏଇ କାମ କରିଦେଲେ ସରିଯାଏ ଶୀଘ୍ର ଆଉ ଚାରିଜାରୁ ସାଢେ ଚାରିଟାରୁ ଉଠିକି ବି ତଥାପି ମୁଁ କାମ ସରୁନାହିଁ
ସ ସେମିତି କଣ କରିବା ଛୋଟ ଛୁଆଙ୍କର ଟିକେ ସେମିତି ହବ କ
ଫୁଲ ତୋଳିବୁ ଗାଧୋଇ ପାଞ୍ଚଟା ବାଜୁଛି ମୁଁ ଗାଧଉଛି ଗାଧେଇକି ଆଗେ ଠାକୁର ପୂଜା ଟା ଆଗେ ସରିଦଉ ଉପର ଘର ତଲ ଘର ତାକୁ ଧଆ ମାନେୋଖର କା କର କରିକି ଆଡେ ସାରିଲା ବେଳକୁ ମଝିଅ ଉଠିଥିବ ତାକୁ ବ୍ରସ୍ କରି କହିୋଇଦ ତୁ ନିଜେ ଖା ତାପରେ ଚାଲିଲେ ଆ ସ ସାଢେ ଛଅଟା ହେଇଯାଇଥିବ ଛୁଆ ଆସିକି ବସିବେଣି ହୁଁ ସେତିକି ଭିତରେ ସାଢେ ଛଅଟା ବାଜିଛେ ଟାଇମ ଟା ବହିଛି ନା ତୁ ଏଟଟା କଲା ବେଳ ସେନ ଟାଇମ୍ ପଢ଼ଉଛି
ହୁଁ
ତା ଭିତରେ ଲୁଙ୍ଗା ପୁଣ୍ଡା ଦୁଇ ଦଉ ସେ ବୋ ଥଣ୍ଡା ମୋଣ୍ଡା ଦ ଆ ଏଇନା ଟିକେ ଧରିନି ବୋଲି ଭୋରୁ ଧୋଇ ଦଉଛି ଲୁଗା ଫୁା ଧୋଇକିତରେ ସୁୁଖ ସୁୁଖା ଦେଇକି ଗାଧୋଇୁଧେଇ ବାହାରିକି ଆଉଛି ଆଉ ତୁ କହିବୁ ଛୁଆଙ୍କୁ ପଢେଇ ସାରିକି ଆସିଲା ବେଳକୁ ଖରା ହେଇଯାଉଛି ଅଧିକ ଥକା ଲାଗିବ ଖାଲି ଧୋଇଲା ବେଳକୁ ଆଉ ଏମିତି ଆଉ ତାକୁ ଏଇନା ଅଙ୍ଗନବାଡ଼ି ପଠେଇ ଦେଉଛି ସାତଟା ହେଲେ ଅଙ୍ଗନବାଡ଼ି ପଠେଇ ଦଉନ
ଛୁଆ ର ଅଙ୍ଗନବାଡି ଗନ ହେଲେ ସମସ୍ତଙ୍କ ସହିତ ମିଶିବେ ଟିକେ କଥାବାର୍ତ୍ତା କରିବେ କରିବେ ଏକାକାର ହେନ ବେଶୀ ଏକା ହେଇଯିବେ
ସ୍କୁୁଲ ଯାଇନାଇଁ ଦେଖିବା ଏଇ ବର୍ଷ ଟା ପରିଯାଉ ଦେଖିବା ଚାରି ଜାଣିଲେ ତାକୁ ପଠେଇଦମି ସ୍କୁଲ ଆଉ
କୋଉ ସ୍କୁଲ ପଠେଇଅ
ହଁ କିଛି ଭାବିନି ଦେଖିବା ତମ ଦାଦା କଣ କହୁଛନ୍ତି ଆ କୋଉଠି ଏରେକୁଟିଏ ଯିବ କି ଶିଶୁ ମନ୍ଦିରରେ ଯିବ କି କଣ କରିବ ଦେଖିବା ପଥରଦ ହେନ ବିଭଧ କୋଉ ମଝିରେ କହୁଛନ୍ତିଟିରେ ପଢ ଭଲ ପଢଉନାହାନ୍ତି
ଏତେ ଏତେ ଲାଗ
ଆଉ କଣ କରିବେ ଦେଖିବା କି ଡବଲୁ ହରିକା ପଡୁଛନ୍ତି ଶିଶୁ ମନ୍ଦିରରେ ଶିଶୁ ମନ୍ଦିରରେ ଛାଡିବେ କି ଏଠି ଛାଡିବେ ସେ ଛୁଆ ଯଦି ଯୋଉଟା ଯିଏ ବି ମାନେ ମନେ ପିମ୍ପୁଲ ଯାଉଛି ଫୁ ମାନେ ାଣ୍ଡ ଯାହାର ଟିକେ ଭଲ ଅଛି ସିଏ କଣ କରୁଛନ୍ତି ଧରି ନେଇ ଯାଉଛନ୍ତି ଯିଏ ଟିକେ ଡାଉନ ଅଛି ସିଏ କଣ କରୁଛନ୍ତି ସେ ଟୋଟାଲି ତାଙ୍କୁ ବି ସୁଧା ଟିକେ ପ୍ରେସର ଦେଇକି ପଢଉ ବି ନାହାନ୍ତି ସେ ସେମିତି ରହୁଛନ୍ତି ଲେଖେଇ ଦଉଛନ୍ତି ଲେଖି ଦଉଛନ୍ତି ଦେଖିଦକି ଲେଖି ଦଉଛନ୍ତି ବାସ୍ ଆଉ ପ୍ରାଇଭେଟ ସ୍କୁଲ ରେ ତମକୁ ଯଦି ଏମିତି କରିବ ପଇସା ଦେଇକି ପଢେଇକି ଲାଗବ ତାହେଲେ କଣ
ସେଇ ହେଲା କଥା
ହଁ ଏଇଠି ବା ତିନିଟା ଛୁଆ ଯାଉଛନ୍ତି ଦି ଜଣଙ୍କର ଭଲ ପାଠ ହେଲାଣିୁ ଆଉ ଜଣଙ୍କର ପାଠ ହଉନି ସେ ାଣ୍ଡ ଟୁ ହେଲାଣି କିନ୍ତୁ ମୁଁ କତିକି ଆସୁଛି ପଢି ତୁ ହେଲାଣି ଏଇ ଦି ଚାରି ମାସ ହେଲା ହଉଛି ସେ କିଛି ଶିଖିିନହିଁ ଇଂଲିଶ ବହି ତ ଇଂଲିଶ ହେଇନା ଇଂଲିଶ ଷ୍ଟାର୍ଟିଂ କରୁଛି ଇଂଲିଶ ଶିଖିକି ବର୍ଣ୍ଣବଦ ବହି ବି କମ୍ପ୍ଲିଟ୍ କରିନି ବ୍ଣ୍ଣବଧ ସିହନା କମ୍ପ୍ଲିଟ କଲେ ଇଂଲିଶ ରେ ତୁ ବହି ପଡିବ ମାନେ ସେ କଣ ପଢଉଛନ୍ତି ତମେ ଭାବୁ ଯଦି ଜଣେ ଧରି ନ ପାରୁଛନ୍ତି ତାଙ୍କ କାଡିଆାନ କଙ୍କୁ କମ୍ପ୍ଲେନ କରିବ କି ଭଲ ମନ୍ଦା କି ଯାହା ଯେମିତିକି କଣ କେମିତି କରିପାରିବ ଟୋଟାଲି ଜଣେ ଯଦି ନ ପଡ଼ୁଥିବ ତାଙ୍କୁ ତୁମେ ଜଣେଇବ ନାହିଁ ଘରେ
ହୁଁ
ତ ସେମିତି ବି ଇଛଛି କି ନହିଁ ଏଇ ଯଉ ଇଏ ଏଇଟା ବାପଣ କଣ
କିଏ
ବାପା ନା କଣ କି ଆଣଣି ମୁଁୋ ଜାେଇଦବ ବାପା ନା ରାଜ୍ୟ ଚାଇଟ ସେ ରାଜ୍ୟ ରାଜ୍ୟ
ତା ନା କଣ ଛୁଆଟା ନାଁ କଣ
ଆ ଛୁଆଟା ନାଁ ହଉଛି ବା ଇଏ ରାନୀ
ରାନୀ
ହୁଁ ତଥାପି ଶିଖିଗଲାଣି ଗୁଡେ ପାଠ ଶିଖିଗଲାଣି
ଏଇ ଯୋଉ ରାନୀ ଯାହା ନା ଗୋଟେ ୟା ନା ନାାଗଣ ରାନୀ ଏଇ ଯୋଉ ସିମ୍ପଲୁ ଘର ପାଖରେ ଏଇ ଦଇତାରେ ଝିଅ
ହଁ ବୋଧେ କଙ୍କ ବାତାପଣ
ଏଟ ମା ନାଁ କଣ୍ଢେଇ ରାଜ
ହୁଁ ହୁଁ ହୁଁ ତା ମା ନା ଟା ଜାଣିଛି
ସେଇ ଦହ ତାରିଖ ଯଝଅ
ହଁ ତା ମାମା କହୁଥିଲା କହିଲ ଗଭର୍ମେଣ୍ଟ ସ୍କୁଲ କୁ ନେଇ ଆସିବି ଆ ପାଠ ହଉନି ତାର ବି ମନେ ରହୁନି କିଛି